ହାଲୋ।
ହାଲୋ।
ହଁ ଯାଉ ରୁ କଣ କରଥିଲୁ।
ଏଇଠି ଶୋଇଥିଲି ଆଉ କଣ କରିବି ତମେ କଣ କରୁଛ।
ଏ ମି ପୁଁ ଖାଇବା ସବୁ ବାଢିକି। ସମସ୍ତଙ୍କୁ ଦେଲି ଦେଇକି ଏଇନା ନିଜେ। ଖାଇବା ପାଇଁ ଆଣିଚି ଆଉ ତା ତୁ ଫୋନ୍ କଲୁ। ଫୋନ୍ କଲୁ କହିଲୁ ଆଉ ଦିଦି କଥା ଏଇ ରୋଷେଇ କରୁଛି କଣ ଭାତ ଡାଲି ଆଳୁ ଚଟଣି ବ ବହୁତ ଦିନ ହେଲାଣି ଖାଲି ମସଲା ତରକାରୀ ଗୁରା ଖିଆ ହଉଛି ତ ମୁଁ କହଲେ ଆଜି ଖାଲି ଆଳୁ ଚଟଣି କୁ। ଶାଗ ଭଜା କଲରା ଭଜା‌।
ଭଲ।
ଆଉ ସବୁଦିନ ତରକାରୀ ଗୁଡ଼ା ଖାଇଲେ ପାଟି ଟେଷ୍ଟ ପଳଉନି କି। ଦିନେଶିନା ହଁ ଦିନେଶିନା ସା ଧା ଖାଇଲେ ତା ପରଦିନ ଜାଣିପାରିବ ମସଲା ତରକାରୀ ମଜା ନାଇଁ କି।
ହଁ। ସେଇଟା ତ ସବୁଦିନ ପରି ଇଏ ଖାଇବେ ଯଦି ମସଲା ମସଲି ସିଏବି। ଭଲ ଲାଗେନି ସବୁଦିନେ ମସଲା ଖାଇଲା ବେଳକୁ ଆଉ ତାପରେ ସାଧା ଉ ପରେ ମସଲା ଟିକେ ବାଟିବ କିନ୍ତୁ ସେ ଦେଖାଯିବ ବେଶୀ।
ହୁଁ।
ଟିକେ ବାଟିବ ମାନେ ଯଦି ତାକୁ ପୁ ମାନେ ପାଣି ନରଖି ଖାଲି କଷା କଲ। ମାନେ ସେ ଖାଲି ମସଲା ମସଲା ଦେଖାଯିବ ଯଦି ଝୋଳ ରଖିଲ ତାହେଲେ। ସେ ମାନେ ମସଲା ଏତେ ଜଣା ପଡ଼େ ନି ଠିକ୍ ଲାଗେ। ଆଉ ସବୁଦିନ କଣ ମସ ମସଲା ମସଲି ଖାଇବ ଦିନେ ଦିନେ ଏମିତି ସାଧା ଉପରେ ଠିକ୍ ଖାଇବ ଆ ସତ କଥା କହିବାକୁ ଗଲେ ମସଲା ରେ ଯେତିକି ଭାତ ନ ଖାଇବ ନା ସାଧା ଉପରେ ସେତିକି ଭାତ ଖାଇବ।
ହଁ ଭଲ ଲାଗେ ବିନା। ସାଧାଟା ର ସେୟା ପରା ଯୋଉ କୁହନ୍ତିନି ଦୁଃଖ ଟା ପାଇଲେ ସିନା ସୁ ଖ ଟାର ଅନୁଭବ କରିବ।
ହଁ।
ସେଇପରି ସାଧା ଟା ଖାଇଲେ ସିନା ମସଲା ର ଯୋଉ ଟେଷ୍ଟ ପାଟି ଟେଷ୍ଟ ମାନେ ଆଉ କଣ ଜିନିଷଟା ବି ସେଇ ସୁଖ ଦୁଃଖ ଦୁଃଖ ଯେମିତି ଇଏବି ସେମ୍ ତି ଦିନେ ସ ହଁ ଦିନେ ସିଝା ଖାଇଲେ ତାପରେ ଦିନ ଭଜା ଖାଇଲେ ଜାଣିପାରିବ ଭଜାର ଟେଷ୍ଟ।
ହଁ ଆଉ ସବୁଦିନ ଯଦି ଖାଇବ ମସଲା ମସଲି ହେଲେ। ଆଉ ତାର ଟେଷ୍ଟ ତ ବିଗିଡିଛି।
ତାପରେ ଖାଲି ଆମେ ଖାଲି ଖାଯିବା ଆଉ ଟେଷ୍ଟ ନାହିଁ ଟେଷ୍ଟ ନାହିଁ ଆଉ ଟେଷ୍ଟେ। ଲାଜୀବ କୋଉଠୁ।
ହଁ। ଯେତେ ଟେଷ୍ଟ ବନେଇକି ଦେଲେ ବି ଟଷ୍ଟଲେସ୍ ଲାଗିବ ଯେମ୍ ତି। ହୁଁ। ଆଉ ମୁଁ ତ ଆଜି ଆମର ଏଇ ମନ୍ଦିରରୁ ଆଜି ପାଲି ଥିଲା ନା ଆମର ତିନି ତାରିଖ ତିନି ତାରିଖ ମନ୍ଦିର ପା ପାଳିଥାଏ ହେଲେ ସେଉଠୁ ଭୋଗ ଆସେ। ସେ ଅରୁଆ ଭାତ ଡାଲମା କଣ ଏମିତି ସବୁ ଦିଅନ୍ତି ହେଲେ। ଏଥର କଣ ହେଇଛି ନା ଗଲା ବେଳୁ ସେ ନନା ଖାଲି ଭାତ ଆଉ ଡାଲମା କରିଦେଇଛନ୍ତି। କହିଲେ କି ଆଉ ପରିବା ଆଣିବା ପାଇଁ ମୁଁ ଯାଇ ନଥିଲି ସେଥିପାଇଁ ଆଉ କିଛି କରିପାନି ଆଉ ଭାତ ଡାଲମା ଖାଲି ଦେଇ ଦଉଛି। ଆ ଅରୁଆ ଭାତ ଆଉ ଡାଲମା ଦେଇଥିଲେ ଡାଲମା ଟା ମନ୍ଦିରର। ଡାଲମା ଷ୍ଟେଟ କେତେ ବଢିଆ ଲାଗେନି।
ହୁଁ ହୁଁ।
ଆର ଡାଲମା ପୁରା ଗୋଟେ କଂସରେ କଂସେ ଆଉ ଭାତ ଗୋଟେ କଂସରେ କଂସେ ଦେଇଛନ୍ତି। ଆଉ ଦିଟା ପଖାଳ ବି ଅଛି। ସେଇଟୁ ମୁଁ କଣ କଲି ଆଉ ଆମ ଗ୍ୟାସ ଟା ବହୁତ ଲିକେଜ କରୁଛି।
ଓହୋ ତାକୁ ସେଦିନରୁ ସଜାଡିନୁ।
ନା କମ୍ପ୍ଲେନ ହେଇନି ନା ସେଦିନ ସେ ଆଙ୍କ ସାଙ୍ଗ ଜଣେ ଆସି ଦେଇକିରି ଦେଖିଦେଇ ଯାଇଥିଲେ ତାପରେ ହୋଉନଥିଲା। ପୁଣି ଯୋଉ କଥା ସେଇ କଥା ସେଁ ସେଁ ଡାକୁଛି ସେ ଲିକେଜ କରୁଛି ସେଥିପାଇଁ ମାଆ ମତେ ମନା କଲେ କହିଲେ କି ଆଉ ତୁ ଏଥିରେ କରନି ଗ୍ୟାସ ରେ କରନି। ନାଇଁ କିଛି ଆଉ କାଲି ତ ଖ କଟା ବନେଇଥିଲି ବି ଅଛି ଫ୍ରିଜରେ ଅରୁଆ ତ ଡାଲମାକୁ ଖଟା କାଲି ବନେଇଥିଲି ଖିଚୁଡି ବନେଇଥିଲି।
ହଁ।
ଟମାଟୋ ଖଟା କରିଥିଲି।
ଆଚ୍ଛା।
ଚୋଟ ତାପରେ ଇଣ୍ଡେ ସନ୍‌ ରେ କଣ କଲେ ଟିକେ ପୋଟଳ ଆଳୁ ଭାଜିଦେଲି।
ଓହୋ।
ହଁ। ଆଉ କିଛି କରିପାରିଲିନି ଖାଲି ଏତିକି କରିଦେଲି ଆ ଆମର ତ ଅରୁଆ ଭାତ ଡାଲମା ହେଲା ୟାଙ୍କର ବୋହୁତ ଫେବୋରାଇଟ ହଁ ଇଏ ଖାଇବାକୁ। ବହୁତ କା ତିନି ଚାରି ଦିନ ହେଲେଣି ମତେ କହିଲେଣି ଖିଚୁଡି ବନା ଖିଚୁଡି ବନା ଖାଇବି। ଆଉ କାଲି କଣ କଲି ଟିକେ ଖିଚୁଡି ବନେଇଲି। ମନେଇଲି ବୋଲି ମୋ ବାପା ଆସିଥିଲେ କାଲି।
ଆଚ୍ଛା।
ହଁ ସେ ମୋ ପାଇଁ କଣ କରୁଛନ୍ତି ଭାତ ଡାଲି ଆଳୁ ଚୋଖା ଆଉ ବନ୍ଧା କୋବି ଭଜା ଆଣିକି ଆସିଛନ୍ତି।
ଓହୋ ହୁଁ।
କଣ ପାଇଁ ଆଣିଛ ମୁଁ ତ କହିିନି କିଛି। ନା ମୁଁ ଜାଣିଛି ତୁ ଖିଚୁଡ଼ି ଖାଇବୁନୁ।
ଉଁ ହୁଁ।
ସିଏ ସେଟୁ ସବୁ ଧରିକିରି ଆସିଛନ୍ତି। ଅ ଖିଚୁଡ଼ି ବନେଇଥିଲି ତାଙ୍କୁ ଟିକେ ଟିଫିନରେ ପ୍ୟାକ୍ କରିକି ଦେଲି ଦିଦିଙ୍କ ପାଇଁ ଟିକେ ଟିଫିନରେ ପ ପଠେଇଲି ଭାଇ ଟିକେ ଭଲ ପାଆନ୍ତିନି ଖିଚୁଡ଼ି ଖାଇବାକୁ।
ହୁଁ।
ହଁ ତାଙ୍କ ପାଇଁ ଟିକେ ପଠେଇଲେ ଆଉ ଘରେ ଯେତିକି ଥିଲା ସବୁ ଖାଇଲେ। ଇଏ ଖାଇଲେ ବାପା ଖାଇଲେ। ଆମେ ମା ଝିଅ ନା କୁ ଖାଲି କାଲି ରାତିରେ ଟିକେ ଟିକେ ଖାଇଛୁ। ଆମେ ଏତେ ପସନ୍ଦ କରୁନା ଖାଇବାକୁ। ବାପା କାଲି ଯୋଉ ଭାତ ଦେଇଥିଲେ ସେଇ ଭାତ ଖାଇଚି। ଆଉ ଭାତ ବଞ୍ଚିଥିଲା ତାକୁ ପଖାଳିକି ରଖିଚି। ହୁଁ। ଆଉ କଣ କରିବି?
ହୁଁ ଭଲ କଲୁ। ଯଉ ଏ ମୋ ମମି ବୁଝ୍ ତମ ମନ କଥା ବୁଝିକି ସବୁ ପଠେଇ ଦେଇଛନ୍ତି ଆଉ।
ନାଇଁ ଆମର ମେସରେ ଖାଇବା ରୋଷେଇ ହଉଛି ନା। ହଁ। ଆଉ ଏବେ ସଟଡାଉନ ଚାଲିଚି। ମେସ ହଉଛି ତ ମୋ ବାପା ସେଇଠି ରୋଷେଇ କରୁଛନ୍ତି। ହେଲେ ସେ ସେଉଠୁ ନେଇ ଆସିଛନ୍ତି ଆଉ। ସବୁବେଳେ ଟିକେ ଟିକେ ତରକାରୀ ପଠାନ୍ତି ମୋ ପାଇଁ। ଯାହା ବନେଇଲେ ଟିକେ ତରକାରୀ ଦିଅନ୍ତି। କିନ୍ତୁ କାଲି ମତେ ଫୋନ କଲେ କି କଣ ରୋଷେଇ କରିଚୁ? ମୁଁ କହିଲି ଖିଚୁଡି। ନା ତୁ ତ ଖାଇବୁନୁ। ମୁଁ କହିଲି ମୁଁ ଖାଇଦେବି ଖାଲି ଏତିକି କହିଛି ସେ କଣ କରିଛନ୍ତି ଧରିକି ପଳେଇଆଇଛନ୍ତି।
ଆଉ କଣ?
ମୁଁ କହିଲି ମୁଁ ତ କହିନି ତମକୁ।
ହୁଁ।
ମୁଁ ଜାଣିଚି ତୁ ଖାଇବୁନି ସେଥିପାଇଁ ନେଇ ଆସିଲି।
ହୁଁ ହୁଁ ନାଇଁ ପ୍ରାୟ ବି ଲୋକଙ୍କର ଅରୁଆ ଡାଲମା ଆଉ ଭାତ।
ହଁ।
ବହୁତ ଫେବରେଟ ନୁହଁ କି ଅରୁଆ ଭାତକୁ ଡାଲମା ଆଉ ଖଟା।
ହଁ ବହୁତ ଭଲ ଲାଗେ ବି। ହଁ ହଁ ଲେମ୍ବୁ ଲଙ୍କା। ଭାତ ତ ପୁରା ଉଡିବ। ହଁ ହଁ କିନ୍ତୁ ମ ମନ୍ଦିରର ଅରୁଆ ଭାତ ଡାଲମା ଟା ଘରେ ସେମିତି ବନାଅ କିନ୍ତୁ ମନ୍ଦିର ଅରୁଆ ଭାତ ଡାଲମା ଛାଡିବ। ଯାହାବି କୁହ ନା ମନ୍ଦିର ରେ ସେ ଯେମିତି ବନେଇଥାନ୍ତୁ ବହୁତ ସୁନ୍ଦର ଲାଗ
ମେନ୍ ହେଟା ସେ ଜିନିଷ ଠାକୁରଙ୍କ ପାଖରେ ଭୋଗ ହେଇକି ଆସଥାଏ ନା। ତ ସେଥିପାଇଁ ତା ଟେଷ୍ଟ ଟା ବୋଧେ ଆହୁରି ବଢିଯାଏ। ତାପରେ ସେ ଯୋଉ ସରଞ୍ଜାମ ପକାନ୍ତି ନଡିଆ ପକାନ୍ତି ତା ପରେ ଆମର ସବୁ ପ୍ରକାର ଯୋଉ ଇ ଗୁଜୁରାତି ହଉ କି ଡାଲଚିନି ହଉ ସେ ସବୁ ପ୍ରକାର ଗୁଣ୍ଡ ବି ପଡେ ନା। ତ ସେଥିପାଇଁ ବେଶୀ ଟେଷ୍ଟ ଲାଗେ। ଆଉ ବେଶୀ ତ ଟେଷ୍ଟ ଲାଗ ଠାକୁରଙ୍କୁ ଯୋଉଟା ଭୋଗ ହୁଏ ମାନେ ସେଟା ଅମୃତ।
ହଁ ଅମୃତ ପୁରା ସେଇଟା।
ତ ସେଥିପାଇଁ ସବୁ ମନ୍ଦିରର ଦେଖିବ ଅରୁଆ ଡାଲମା ଟା ବହୁତ ଟେଷ୍ଟ।
ଆମ ଗାଁ ରେ ହୁଏ ବଟ ଠାକୁରଙ୍କର ଯଜ୍ଞ।
ଉଁ ହୁଁ।
ବଟ ଠାକୁର ଜାଣିଚ ନା?
ହଁ ହଁ ଯୋଉ ଆମର ବରଗଛ ତ?
ଉଁ ବରଗଛ ବଟ ବରଗଛ ଅଛନ୍ତି କିନ୍ତୁ ତାର ଗୋଟେ ମୂର୍ତ୍ତି। ତାଙ୍କର ଗୋଟେ ମୂର୍ତ୍ତି ଯେମିତି କିି ବଟବୃକ୍ଷ ମୂଳେ ଯୋଉ ଆମର ହଁ ଥାନ୍ତି ନା ଯେମିତି ତାଙ୍କର ବି ଗୋଟେ ଦି କି କଣ କହନ୍ତି ଯେମିତି ଜଟାଧାରି ବାବା ଭଳିଆ।
ହୁଁ ହୁଁ ହୁଁ।
ସେମତି ତାଙ୍କର ମୂର୍ତ୍ତି ଆମର ଗାଁ ରେ ସବୁ ବର୍ଷ ଫେବୃଆରୀ ମାସରେ ପୂଜା ହୁଏ ସବୁ ବର୍ଷ। ଆମର ହୁଏ ପୁରା ପାଞ୍ଚ ଦିନ ଲେଖା ହବ ଫେବୃଆାରୀ ମାସରେ ପଡେ ଆମେ ଯିବୁ ତା ଗାଁ ପୁରା କଳସ ଧରି ବୁଲିବୁ ସମ୍ପୁସ ସମସ୍ତେ କଳସ ଧରି ବୁଲିବୁ ପୁରା ଖାଲି ପାଦରେ ତିନିଟା ଗାଁ। ବୁଲିବୁ ବୁଲେଇ ହେଟି ସେଠୁ ପାଣି କଳସ ଉଠେଇ ପୁଣି ଠାକୁରଙ୍କ ପାଖ ଦବୁ ପୁଣି ହରି ହାଟ ବହି ପଢା ହବ ସେ ସେଠି ପାଞ୍ଚ ଦିନ ଯାକ ଆମର ଯୋଉ ରୋଷେଇ ହୁଏ ଖରାବେଳେ ରାତିରେ ଅରୁୁଆଭାତ ଡାଲମା ଖଟା କ୍ଷୀରି ଉ ହେଇଥିବ ନହେଲେ ବନ୍ଧାକୋବି ଭଜା ଏମିତି ହେଇଥାଏ। କୁହନି ଏତେ ସୁନ୍ଦର ଲାଗେନା ସେ ଡାଲମା ଦିଦୀ ଖାଲି ଡାଲମା ଭାତ ଖାଇଦବ କହୁଛି ପା।
ଆଛା।
ବହୁତ ସୁନ୍ଦର ଲାଗେ ଏତେ ସୁନ୍ଦର ଲାଗେ ସେ ଅରୁଆ ଭାତଟା ଡାଲମା। ଆ ଅ ଞ୍ଚ ତ ତା ଆମର ଯେତେ ଦିନ ଆପଣଙ୍କୁ ଯଦ ଦଉଁ ହୁଏ କାହା ଘରେ ଚୁଲି ଲାଗେ ନା। କାହିଁକି ନା ଆ ଙ୍କ ଖରା ବେଳେ ଦେନେ ରାତିରେ ଦେଲେ ଖାଇବା। ଅକ୍ଚୋଲି କଣ ଲାଗି?
ହୁଁ।
ସମସ୍ତେ ବୁଢୀ କତରୁ ଯାହା ଘରେ ଯଦି କଉ ବୁଢୀ ଗୋଟେ ଥିବ ଯଦି ଉଠିବ ବସି ନ ପାରୁଥିବ ତ ଥାଆନ୍ତି ନା ବୁଢୀ ଲୋକମାନେ ବୁଢା ବୁଢୀ ମାନେ ଉଠି ବସିନପାରିବ ତାଙ୍କ ପାଇଁ ଘରକୁ ପଠାନ୍ତି ପାର୍ଶଲ।
ଆ ହୋ।
ହୁ ପାର୍ସଲ ପଠାନ୍ତି ଖାଆନ୍ତି। ଭଲ ଲାଗେ କିନ୍ତୁ ଆମ ଯଜ୍ଞ ରେ ଆଉ ମୁଁ କି କାଲି ଯୋଉ ଖିଚୁଡି ବନେଇ ନଥିଲି ବହୁ ସୁନ୍ଦର ବି ଲାଗୁଥିଲା କାଲି ଖିଚୁଡି ଟା ହୁଁ।
ହଉ ୟା ପରେ ମତେ କହିବୁ ଆଉ ୟା ମୁଁ ଯୋଉଦିନ ପଚାରିବି ତୁ କେମିତି ଙ୍କ ମନେଇଥିଲୁ ଖେଚୁଡ଼ି ଟା?
ବତେଇବି ବନେଇବ ବହୁତ ସୁନ୍ଦର ଲାଗିବ ସେଇ ଭଳିଆ ବନେଇବ।
ଉଁ ହୁ।
ପାଖରେ ସେତିକି ପରିବା ସପିସେଣ୍ଟେ ନଥିଲା ଯେମିତି ଫୁଲକୋବି ଆଉ ଟିକିଏ ବିନ୍ସ ଥାନ୍ତା ଟିକେ ଭଲ ଲାଗିଥାନ୍ତା। କିଛି ନହେଲେ ଫୁଲକୋବି ଟା ବି ପଡିଥିଲେ ଭଲ ଲାଗିଥାନ୍ତା କିନ୍ତୁ ଫୁଲକୋବି ନଥିଲା ମୋ ପାଖେରେ। ଆଉ ବାକି ଯାହା ଥିଲା ମୁଁ ସେଇଥିରେ ବି କଲି ବହୁତ ସୁନ୍ଦର
ଆଛା ଆଛା।
ସମସ୍ତେ ଖାଇଲେ ଭଲ କହିଲେ ମୁଁ କେବେ କରିନି ଫାଷ୍ଟ ଟାଇମ୍ କଲି।
ଉ ହୁଁ ନାଇଁ ରେ ଫାଷ୍ଟ ତୁ ଫାରଷ୍ଟ ଯୋଉ ଜିନିଷ ଟା କରିବୁ ଯେ ତୁ ମନ ଧ୍ୟାନ ଦେଇକି କରୁଥିବୁ ସେଇଥିପାଇଁ ବଢିଆ ଟେଷ୍ଟ ହୁଏ। ତାପରେ ଦେଖିବୁ ପିଲା ଛୁଆ ସବୁ ସଂସାର ହେଇଗଲେ ତ ସରିଲା ଆଉ।
ହଁ ଯାହା ଦେଲେ ଖାଇବ ରଖୁଛି ହଉ।